ହଁ କଣ କରୁଛ?
ମୁଁ ଏଇ ବସିଥିଲି ଆଉ ଖାଇ ପିଇି ଜଷ୍ଟ ଆସିଥିଲି ଶୋଇ।
ଆଉ ଗରମ ହଉଛି?
କଣ ଦେହ ଗରମ
ନା ଗରମ କୋଉ ଭଳିଆ ତମ ଆଡେ
ଗରମ ବହୁତ ହଉଛି।
ଆଉ କୁଆଡେ ବୁଲାବୁଲି କରିତ ନା ନାଇ?
ନା କାହିଁ ଗରମ କିଛି ପ୍ଲନ୍ ହେବ ହେଇନି। ଯୋଉଆଟେ ବି ପ୍ଲାନ୍ ହେଇଛି ଆଉ ସକ୍ସେସ ହବ କି ନାଇଁ କି ତମ କୁଆଡେ ବୁଲିଯିବ ନା? ତମ କଣ ପ୍ଲାନିଂ ଅଛି?
ଯିବା ପାଇଁ ଅଛି ଯିବ କି ତମେ? ହଁ ଆମେ ଯାଉଛୁ ତ
ଛୋଟ ଛୁଆ କୁ ନେଇକି ଭିଡ ରେ ଗରମ ରେ ତମେ ଯା ବୁଲିକି ଦର୍ଶନ କରିକି ଆସନ୍ତୁ ଯାଇଥିଲି ଏବେ।
ହୁଁ।
ଦେଖିକି ଯିବୁ ଭିଡ ଟା
ହୁଁ।
ହଁ ଯେ ଏମାନେ
ସେଠି ତ ସବୁ ସୁବିଧା ଅଛି। ତ ଆଗରୁ କଣ ମାନେ ମୋବାଇଲ ଏବେ ବି ଅଛି। ମୋବାଇଲ ରଖିବା ପାଇଁ ବି ଆମର ଫ୍ରିରେ ଅଛି ଗଭର୍ଣମେଣ୍ଟ ତରଫରୁ ଆଉ ବ୍ୟାଗ ଆଉ ମୋବାଇଲ ଚପଲ ଆମେ ଆଗରୁ କଣ ପଇସା ଦେଇକି ରଖନ୍ତି। ଏବେ ବି ରଖୁଛନ୍ତି କିନ୍ତୁ ସିଂହ ଦ୍ୱାର ର ବାହାନ ପଟକୁ ବାହା ପଟକୁୁ ଅଛି ମାଗଣା ଶୌଚାଳୟ ମାଗଣା ରଖିବା ପାଇଁ ଇଏ। ଲାଇନରେ ରହିବୁ ଟିକେଟ କରିକି ରଖିବ ହୁଁ। ହଉ ସେଇ କଥା ମୁଁ ତ ଏଥର ଏଇଥର ଜାଣିଲି ଆଗରୁ ବି ଜାଣିନଥିଲି। ସବୁ ସୁବିଧା କିନ୍ତୁ କରିଦେଇଛନ୍ତି ତ। ମାନେ ସେଇ ବିଚ କେ ବି ଯିବା ପାଇଁ ହୁଁ।
ମାନେ ଏବେ ଭିଡ ଥିବ ବହୁତୁ।
ହଁ ରଜ ଟା ତ ବେଶୀ ଭିଡ ଯେତେବେଳେ ଯିବ ଦେଖ ଭିଡ ମନ୍ଦିର। ଯୋଉଥିବ ଯଦି ଭଲରେ ଫ୍ରି ରେ ଦର୍ଶନ କରିବ ଆସିବ। ପୁରା ରାତିରେ ଯିବ ରାତି ଦର୍ଶନ ଟା ଟିକେ ଫାଙ୍କା ତଥାପି ତ ଭିଡ।
ହଁ ମାନେ ସେ କଣ ଚାରିପଟ ଦ୍ୱାର ଖୋଲା ହେଇଛି ନା କଣ?
ହଁ ଚାରି ଦ୍ୱାର ଖୋଲା ହେଇଚି।
ହଁ ହଁ ଆଉ।
ହଁ
ମାନେ କଣ କେମିତି ସବୁ ସୁବିଧା ଅଛି ଭିତରେ ଠାକୁରଙ୍କୁ ଯାଇକି ଦର୍ଶନ କରିପାରିବୁନା? ଏକା ଥରେ ନା ଆଉ କଣ?
ଏକା ଘରେ ତ ରହିକି ରଖେଇ ରଖେଇ ଛାଡିବେ ସେ ଗୋଟେ ଗୋଟେ ଗ୍ରୁପ କରିିକି ଛାଡିବେ। ପୋଲିସ ପୁରା ରହୁଛନ୍ତି ନା ଜଗିକି ମାନେ ସିଂହ ଦ୍ୱାରରୁ ବି ବୁଲିକି ଜଗିବେ ହେଠି ବି ମାନେ ସେଠୁ ଛାଡିବେ ସିଂହଦ୍ୱାର ଭି ଭିତରକୁ ଫୁଣି ସେଠି ଥରେ ତମକୁ ଭିତରେ ଚାରିଥର ରଖେଇ ର ଖେଇ ଲାଇନ ରେ ରହି ରହି ଫୁଣି ତମକୁ ଲାଷ୍ଟ କୁ ଛାଡିବେ। ଛାଡିବେ ଯେ ଯେତେଟା ବି ଲୋକ ଗଲେ ପେଲି ଠେଲିକି ତମେ ଶାନ୍ତିରେ ନିରଳା ଏକୁଟିଆ ମାନେ ଯା ମାନେ ଶାନ୍ତିରେ ଛିଡା ହେଇକି ଠା କଣ ହାତ ଯୋଡିକି ଠାକୁରଙ୍କୁ ଜୁହାର ହେଇପାରିବିନି ନା। ଏ ଫୁଲ ।
ମାନେ ସଦାବେଳେ ସେଠି ଭିଡ?
ହୁଁ ଚାହିଁଲେ ବି ଲୋକ ଲାଇନ ଅନୁସାରେ ଦେ ଦେଖିଲେ ବି ହୁହନ୍ତା ଲୋକ ତ ଖାଲି ଠେଲା ଫେଲା କରିକି ଯାହା ଲୋକମାନଙ୍କୁ ମାନେ ଦଳି ଚକଟି ଦେବେ ସେଠି।
ଆଉ ବି ସେଠି କଣ ସବୁ ଠାକୁର ଅଛନ୍ତି?
ମନ୍ଦିର ଭିତରେ ତ ସବୁ ଠକୁର ଅଛନ୍ତି। ଲକ୍ଷ୍ମୀ ମନ୍ଦିର ଅଛି। ବାଟ ମଙ୍ଗଳା ଲକ୍ଷ୍ମୀ ମା ମନ୍ଦିର ବି ଭିତରେ ବାଟ ମଙ୍ଗଳା ଅଛନ୍ତି ବାହାରେ
ବାହାରେ ହଁ।
ହଁ। କିନ୍ତୁ ଆମର ଭିତରେ ଅଛନ୍ତି କିଏ କହିଲ ଲକ୍ଷ୍ମୀ ଶନି ମନ୍ଦିର ସୂର୍ଯ୍ୟ ମନ୍ଦିର ଆଉ ରାଧାକୃଷ୍ଣଙ୍କ ମନ୍ଦିର ଅଛି। ଆଉ ଶନି ଶନିଙ୍କ ମନ୍ଦିର ଅଛି ସେ ଭିତରେ ଅଛି କିନ୍ତୁ ମଙ୍ଗଳାଙ୍କ ମନ୍ଦିର ଟା
ଯୋଉ ଠାକୁରଙ୍କୁ ଦର୍ଶନ କରିବ ତାପରେ କଣ ଅବଡା ଖାଇବ ନା କଣ କେମିତି? ସେ ଭିତରେ ସବୁ ସୁବିଧା।
ଭିତରେ ଅବଢା ମିଳୁଚି ପଇସା ଆରମ୍ଭ ତାଙ୍କର ଶହେ ଟଙ୍କା ରୁ।
ହେଟା ଆନନ୍ଦ ବଜାର ଅଛି ନା କଣ?
ହୁଁ ଆନନ୍ଦ ବଜାର ରୁ ସବୁ ଅବଢା ମିଳୁଥିବ ଖାଇବା ପାଇଁ ଆଣିବା ପାଇଁ। ଏଇଠି ବି ଅଛି ତମେ ବସିଲେ ଖାଇପାରିବ।
ହୁଁ।
ସେଇଠି ମିଳୁଚି ସବୁ ସେଠି ଖାଇକି ବି ସେଇଠି ଟିକେ ବସିକି ଉଠିକି ବି ଆସିପାରିବ।
ଓହୋ ମାନେ ସେଠି ବିଶ୍ରାମ ନେଇକି ବି ଆସିହବ।
ହୁଁ- ହୁଁ।
ରହୁଚି।
ସେଠ ଭିଡ ହଉଚି ଯେ ସେଠି ମନ୍ଦିର ଠାକୁରଙ୍କୁ ଦର୍ଶନ କରିବା ଯଉ ଭିଡ ଆଉ ସବୁଠି ଟିକେ କମ ଭିଡ।
ଅ- ହୋ ମାନେ ଏଇନା ଟାଇମ୍ ରେ ଗନେ ଟିକେ ଫାଙ୍କା ନା- ନା ରଥଯାତ୍ରା ବେଳକୁ ଆହୁରି ଭିଡ ହେଇଯାଇଥିବ।
ଆଉ ରଥଯାତ୍ରାକୁ ଭାରି ଭିଡ ଏବେ ଗଲେ ଗୋଟେ ପ୍ରକାର ଚଳିବ।
ଏବେ ତ ରଥ ତିଆରି ହଉଚି ନା -ନା।
ହୁଁ- ହୁଁ।
ମାନେ ରଥଯାତ୍ରାରେ ଗନେ କଣ୍ କୁହନି ଠାକୁରଙ୍କୁ ଆମେ ଭିତରେ ଦେଖିବା ନା- ନା ବାହାରେ?
ଆଉ ରଥଯାତ୍ରା ବେଳକୁ ବାହାରେ ଠାକୁର ରଥଯାତ୍ରା ଦିନ ଠାକୁରଙ୍କୁ ଆଣି ତାର ଭସେଇବି।
ହଁ- ହଁ।
ଆଉ ତା ଆଗୁରୁ ଗଲେ ତ ରଥ ଭିତରେ ଠାକୁର ଥିବେ ଆଉ ରଥଯାତ୍ରା ପରେ ଗଲେ ସେ ମାଉସୀ ମା ଘରେ ଥିବେ ମନ୍ଦିରରେ
ଓହ ମାନେ ପୁରୀ ଜଗନ୍ନାଥ ଦର୍ଶନ କରିକି ଆଉ କୁଆଡେ କୁଆଡେ ବୁଲିତ ଅଛି ସବୁ ସେଠି?
ଅଛି ସି ବିଚ୍ ଦି ତିନିଟା ଅଛି। ଆଉ ପାଖରେ ବି ଲୋକନାଥ ମନ୍ଦିର ଅଛି। ନରେନ୍ଦ୍ର ପୋଖରୀ, ଶ୍ଵେତ ଗଙ୍ଗା ହୁଁ- ବହୁତୁ ସ୍ଥାନ ଅଛି ପୁରୀରୁ ଦେଖିବା ପାଇଁ। ତମେ ଦିନେ ଦି ଦିନି ରହିକି ବି ଦେଖିପାରିବନି ସବୁ।
କୋଣାର୍କ, ଚନ୍ଦ୍ରଭାଗା
ସିଏ ଟିକେ ଦୂର ହବ କିନ୍ତୁ ଏଇଟା ସବୁ ପାଖରେ।
ଯାହାନେ ଧର ଆମେ ଯିବା ନା ପୁରୀ ସେଠି ବୁଲିକିନା ସବୁଆଡେ ବୁଲି ବୁଲାକି ଆସନ୍ତେ
କାର୍ ରେ ଗଲେ ହବ କିନ୍ତୁ ଟ୍ରେନ୍ ରେ ଗଲେ ଏତେ ସୁବିଧା ହବନି ଆଉ। କଣ
ଟ୍ରେନ୍ ରେ ଯିବା ଟ୍ରେନ୍ ରେ ମାନେ ସୁବିଧା କିଛି ନାହିଁ ସେଠି।
ଟ୍ରେନ୍ ରେ ସୁବିଧା ଅଛି କିନ୍ତୁ ମୁଁ ଜାଣିନି ସେ ସୁବିଧା ଟା। ସେଟା ଡାଇରେକ୍ଟେ ପୁରୀ କିି ଯାଉଚି ନି ଟ୍ରେନ୍ ଟା। ତ ପୁରୀରେ ଓହ୍ଲେଇକି ଯଦି ତମେ ସେଇଠୁ ବସ୍ ରେ ଯିବ ସେଠୁ ପୁରୀରୁ ବସ୍ ସୁବିଧା ଅଛି କୋଣାର୍କକୁ।
ମାନେ ଟ୍ରେନ୍ ର ସୁବିଧା କିଛି ନାହିଁ।
ନା ଟ୍ରେନ୍ ର ବୋଧେ ନାହିଁ ମୁଁ ଭାବୁଚି।
ଧର ଆମେ ଗାଡି ରିଜର୍ଭ କରିଗଲେ
ହଁ ଗାଡି ରିଜର୍ଭ କରିକି ଗଲେ ହୁଁ- ଗାଡି ରିଜର୍ଭ କରକି ଗଲେ ତ ଆଗେ ପୁରୀ ଚନ୍ଦ୍ର- କୋଣାର୍କ ଯିବୁ ତାପରେ ପୁରୀ। ତ ଟ୍ରେନ୍ ସୁବିଧା ନାହିଁ କୋଣାର୍କ କୁ। ଏଠୁ ପୁରୀ ଯାଇଁକି ଯଦି ତମେ ବସ୍ ରେ କି ଗା- ଗାଡି କରି ଭଡା କରିକି ଯିବ
ନା ଡାଇରେକ୍ଟ ପୁରୀକୁ ଅଛି ଟ୍ରେନ୍ ର ସୁବିଧା କିନ୍ତୁ କୋଣାର୍କ ଚନ୍ଦ୍ରଭାଗା
ହୁଁ- ହୁଁ- ହୁଁ -ହୁଁ।
ଆଉ -ଆଉ ତମେ କେବେ ଆସୁନ ଯାଆନ୍ତେ ଆମେ ବୁଲି ବୁଲାକି ଟିକେ ଆସନ୍ତେ। ତମେ ମାନେ ତ ଦେଖିଚ।
ହଁ ଯିବା ନହେଲେ କେବେ ଗୋଟେ ବୁଲିବା ଆଉ।
ଆଉ ତ ସବୁଆଡେ ଟିକେ ବୁଲିକିନା ଠାକୁରଙ୍କୁ ଆଗେ ଦର୍ଶନ କରନ୍ତେ କରି କୁରେଇ କି ତାପରେ ସିଏ ବି ଯୁଆଡେ ଯାଆନ୍ତେ ଯାଇକି
ହୁଁ।
କୋଣାର୍କ ଏମିତି ଆ ଆଉ କଣ କଣ ହଁଁ।
ହଁ ସି ବିଚ ଉଁ କଣ କହିଲ ଶୁଭିଲାନି।
ମୁଁ କଁଇ ସେ ଆଉ କଣ ଜାଗା ଅଛି ବୁଲିବା ପାଇଁ। ମାନେ ସେ ଆଉ କଣ ଜାଗା ଅଛି?
ହଁ ଯେତିକି କହିଲି ତ ମୁଁ ଯେତିକି ଜାଣିଚି। ଆଉ ଯଦି କଣ ଥିବ। ବହୁତ କିଛି ତ ଅଛି କିନ୍ତୁ ନା ହେଲା ମୋର ତ ମନେ ନାହିଁ।
ଉ ହୁଁ କାଇଁକି ନା ଆମର ମେନ୍ ଅଛି ପୁରୀ ଯିବା ପାଇଁ। ଆଗେ ପୁରୀ ଠାକୁରଙ୍କୁ ଦର୍ଶନ କରିବା। ତାପରେ ଦେଖିକି ଯୁଆଡେ ଯିବା।
ହୁଁ ହୁଁ।
ଶୁଣୁଚ। ଆଉ? ସେଥିପାଇଁ ନାଇଁ ଖରା ଟା ବି ହଉଚି ନା ସେଥିପାଇଁ ପ୍ରୋଗ୍ରାମ ଦେଖିଚୁ ପୁରୀ ଯିବା ପାଇଁ ଦେଖ ଆଉ ଆଉ ତମେ କଣ କହୁଚ। ତମେ ବି କହୁଚ ଏତେ ହ୍ରଦ ଅଛି ଦେଖିକିନା ଯିବା ଆଉ।
ପୁରୀ ଭିଡ଼। ତମେ ଭାବିବ ହ ପୁରୀ ଟିକେ ଫାଙ୍କା ରହୁଥିଲା ଏବେ ଯେତେବେଳେ ବି ଯାଇଥିଲା। ମୁ କହୀଲି ଫାଙ୍କା ହେଲେ ଉଁ ଯିବି ତ ଠାକୁରଙ୍କୁ ଦର୍ଶନ କରି ତ କେତେବେଳେ ତ ଫାଙ୍କା ହବନି।
ହଁ ମାନେ ଠାକୁରଙ୍କ ଇଚ୍ଛା ଥିଲେ ଆମେ ଫାଙ୍କାରେ ଦେଖିପାରିବା ଠାକୁରଙ୍କୁ।
ହୁଁ ସେଟା ତ ସତ କଥା।
ସଦାବେଳେ ତ ଭିଡ ରହୁଚି ନା।
ହୁଁ ତଥାପି କିଛି ଲୋକ ବି ଯାଉଚନ୍ତି ନା ଫାଙ୍କାରେ ଦର୍ଶନ କରିକି ଆସୁଚ
ଓହୋ ନା ସନ୍ଧ୍ୟା ଟାଇମ ଟାରେ ଫାଙ୍କା ରହୁଥିବ ନା କେତେବେଳେ କେମିତି।
ସନ୍ଧ୍ୟାରେ ନୁହେଁ ତ ସନ୍ଧ୍ୟାରେ ନୁହେଁ ରାତ ଆତି ଫାଙ୍କା ରହେ ବୋଲି ମୁଁ ଶୁଣିଚି। ତଥାପି ରାତି ବାରଟାରେ ବି ଦର୍ଶନ କରାହେଇଚି ଯେ ତ ଅଳ୍ପ ଲୋକ ସେତିକି ଲୋକ କ ବି ପୁରା ଭିଡ କରିକି ନା ଜାକି ଦିଅନ୍ତି ପୁରା।
ଓହୋ ପହଡ ପଢିବା ପୂର୍ବରୁ ସେତେବେଳେ ଟିକେ ଯଦି ଫାଙ୍କାଥିବ।
ହଁ।
ହଁ ହଉ ତାହାନେ
ବ
ଆଉ ଦେଖିବା କଉ ଦିନ ଯିବା ଗଲେ ତମକୁ ଡାକିମୁଁ ଆଉ।
ହୁଁ ହୁଁ। ହଁ ହୁଁ ହୁଁ।